ହ୍ୟାଲୋ।
ହ୍ୟାଲୋ।
ହଁ ଦିଦି। ହଁ କଣ କରୁଥିଲ।
ତ ନିତ୍ୟକର୍ମ ସାରିକି ଏଠି ବସିଥିଲି ଆଉ। ଆଉ ତମେ କଣ କରହୁଥିଲ।
ହଁ ସେମିତି ସବୁ କାମଧନ୍ଦା ସାରିକି ଆଉ ବସିଥିଲି ଏମିତିଆ ଭାବୁଥିଲି ଆଉ ଯାଉଛି କିଛି ପରଟା କି ସିମେଇ କଣ କରିବି ଆଉ ପିଲାମାନେ ଖାଇବେ। ତାପରେ ଇଏ ଯିବେ ବାହାରକୁ ତ କାମ କରିବା ପାଇଁ। ପଖାଳ ଆଉ ସେ ଖାଇକି ଯିବେ କାମକୁ। ଆଉ ଯୋଉ ଆମ ଆଡ଼େ ଏବେ ରଜ ପର୍ବ ଗଲା। ରଜ ପର୍ବ ତ ଆମ ଏ ପାଖେ ଗୋଟେ ବଡ ପର୍ବ। ଆଉ ଏଠି ଆମରଇ ସବୁ ଝିଅ ମାନେ ଯୋଉମାନେ ବାହାଘର ହେଇଥାଏ। ସେମାନେ ଘରକୁ ଆସନ୍ତି। ଆମର ଯିଏ ବାହାରେ କାମକୁ ଯାଇଥାନ୍ତି ସେମାନେ ଘରକୁ ଆସନ୍ତି। ଆଉ ସେ ହଉଛି କଣ। ରଜ ତିନି ଦିନି ହୁଏ କିନ୍ତୁ ରଜ ପୂର୍ବ ଦିନ ଆମର ସବୁ ଚୁନା କୁଟା ଯାଏ ପିଠା କରିବା ପାଇଁ। ଆଉ ଦୋଳି ଟଙ୍ଗା ଯାଏ ପିଠା ଆମର ଚୁନା ରେ ଆରିସା ପିଠା ହୁଏ। ପୋଡ଼ ପିଠା ହୁଏ ଆଉ ଦୋଳିରେ ତିନି ଦିନିଆଙ୍କ ଝିଅ ବୋହୂ ମାନ ସବୁ ଯାଆନ୍ତି ଦୋଳି ଖେଳିବା ପାଇଁ। ସେଠି ମାଇକି ବଜାନ୍ତି। ଝିଅ ମାନେ ମଜାମସ୍ତି କରନ୍ତି। ଆଉ ତିନି ଦିନି ରଜ ପାଳନ କରାଯାଏ। ତାପରେ ଆମର ଆରିସା ପିଠା କଣ କରନ୍ତି କହିଲ। ଆରିସା ପିଠା କୁ ତାକୁ ଯନ୍ତି କି। ତାକୁ ରାଶି ତା ଉପର ପକେଇଲେ ସେ ପିଠା ବହୁତ ବାସ୍ନା ଦିଏ ଆଉ ଭଲ ମଧ୍ୟ ଲାଗେ। ପ୍ରଥମ କରି ହେଲା ଆମର ରଜ ପର୍ବର ପୋଡ଼ ପିଠା। ବେଶୀ ଗୁରୁତ୍ଵ ଦିଅନ୍ତି। ସେଇ ପୋଡାପିଠାଟାକୁ ଆମେ ସକାଳୁ ଖାଇକିନା ରଜକୁ ଯାଏ ପୋଡ ପିଠା କେମିତି କରନ୍ତି କହିଲ ଦିଦି? ତାକୁ ଚୁନା ଆଣନ୍ତି ପାଣି ଆଉ ଗୁଡ ଦେଇକି ତାକୁ ଜନ୍ତନ୍ତି। କଦଳୀ ଦେଇକି କଡେଇରେ ପୋଡ଼ନ୍ତି। ପୋଡିକି ସେ ସମସ୍ତେ ପିଠା ଖାଇକି ଯାଆନ୍ତି ଦୋଳି ଖେଳିବା ପାଇଁ ଆଉ ଝିଅ ବୋହୂ ମାନଙ୍କର ନୂଆ ପୋଷାକ ହୁଏ। ସେମାନେ କା ଚୁଡି ଯୋଉ ନେଲପାଲିଶ ଅଳତା ଆଣନ୍ତିି ଲଗେଇକି ସଜ ବାଜ ହେଇକି ସବୁ ଯାଆନ୍ତି ଆଉ ରଜ ପର୍ବ ପାଳନ କରନ୍ତି। ଏମିତି ତିନି ଦିନ ଧରିକି ହୁଏ ଶେଷ ଦିନ ସେମାନେ ଭୋଜି ଭାତ କରିକି ସେଠି ଖାଆନ୍ତି ଆଉ ମଜା କରନ୍ତି। ଆମେ ମଧ୍ୟ ହେଠିକି ଯାଉ। ବିଭିନ୍ନ ଆଡୁ ବିଭିନ୍ନ ଲୋକ ଆସନ୍ତି ରାମଦୋଳି, ଚକ୍ରଦୋଳି ଆଉ ପଟ୍ଟାଦୋଳି ଆଉ ନିଶୂନ ଦୋଳି, ଏମିତି ବିଭିନ୍ନ ପ୍ରକାର ଦୋଳି କରନ୍ତି। ଯେ ତମ ଆଡେ କଣ ପର୍ବ ହୁଏ ସେମିତି କଣ କିଛି କହିବ କି?
ଆମ ଆଡେ ସେମିତି ଯୋଉ ଉମ୍ ଖୁଦୁରୁକୁଣି ଏଇ ସମୟରେ ଆମେ ଝିଅ ମାନେ ସବୁ ଖୁଦୁରୁକୁଣୀ ଓଷା କରି ଚୁ। ଆଉ ସବୁ ଏମିତି ସବୁ ଝିଅ ମାନେ ବି ଯୋଉ ନୂଆ ଝିଅମାନେ ବାହାହେଇ ଥାନ୍ତି ସେମାନେ ବି ଆସନ୍ତି ଖୁଦୁରୁକୁଣୀ ଓଷା କରିବା ପାଇଁ ଯୋଉ ସାଙ୍ଗସାଥି ଏସବୁ ଭୋଜି କରୁ ଆଉ ସେଟା ମାନେ ଯାଉକୁ ସବୁ ରାତିରେ ସମ ସ୍ତେ ଯାଉ କଢ ତୋଳିବା ପାଇଁ ଆଉ କେତେ ମଜା ଲାଗେ ଆଉ ସାଙ୍ଗସାଥି ଏ କଢ ତୋଳିକି ନେଇକି ଆସିଲେ ସଖାଳୁ ଯୋଉ ଯାଆନ୍ତି ପାଣି ଦବା ପାଇଁ ମାନେ ନାଳକୁ ଗାଧେଇବା ପାଇଁ କେତେ ମଜା କରୁ ସେ ଠି ଖେଳୁ, କବାଡି ଖେଳୁ ସବୁ ଝିଅ ମାନେ। ଆଉ ଗାଧେଇକି ବହୁତ ସମୟ ଗାଧେ ଧେଇବୁ ଗାଧେଇବୁ ଗାଧେଇ ଗାଧେଇକି ଆମେ ଯୋଉ ଉମ୍
ହ
କଣ ସେଟା କହନ୍ତି ତମର ମନେ ପଡୁନି ସେ ଯୋଉ ବା ଟରେ ଯୋଉ ପାଣି କଢ କଢପାଣି କଢ
ହଁ ଦିଦି ଯୋଉ ଆମ ଆଡେ ବି ସେଟା କରନ୍ତି ଯୋଉ ବାଲୁଙ୍ଗା ପୂଜା ତ କହୁଛ?
ହଁ ହଁ ହଁ ହଁ ବାଲୁକା ପୂଜା ଆଉ ସେଟା କରିକି ଆମେ ଗାଧେଇ ପାଧେଇକି ନାଳରେ ଉମ୍ ସେ ସବୁ ଇଏ କରିକି ବାଲୁକା ପୂଜା ସାରିକି ଆସିକି ଠାକୁରଙ୍କ ବାରଟା ବେଳୁ ପୂଜା ହୁଏ ପୁଣି ଝିଅ ମାନେ ଯେଝା ଘରକୁ ଯାଇକି ଯେଝା ଯାଆନ୍ତି। ନହେଲେ ସେଠି ବସିକି ସବୁ ସଜାସଜି କରନ୍ତି କରିକି ସନ୍ଧ୍ୟା ବେଳୁ ପୁଣି ଆଉଥରେ ଆମର ଝିଅ ମାନେ ସଜବାଜ ହେଇକି ଆସିକି ଯୋଉ ପୂଜା କରନ୍ତି ଖୁଦୁରୁକୁଣୀ ଓଷା ଆଉ କଣ ସେଠି ବିି ଏମିତି ଠାକୁର ଜଣକଠି ଆମର ଠାକୁର ଆସେ ଜଣେ ଝିଅଟି ସିଏ ବହୁତ ମାନେ ଇଏ ମାନେ ଅବତାରିକି ଏମିତି ହୁଅନ୍ତି ତାପରେ ତାଙ୍କୁ ଉମ୍ ଓ ସେଠି ମାନେ ଠାକୁରଙ୍କ ଇଏ ଦେଇକି ସଳିତା ଯୋଉ ଇଏ ଟାଇପର ଦେଇକି ସେ ସଳିତାକୁ ଠାକୁର ପୁରା ଏମିତି ପାଟିରେ ଇଏ ଖାଇଦେଲାଠୁ ସେ ମାନେ ଠାକୁର ପୁଣି ଇଏ ହେଇଯାଆନ୍ତି ଛାଡି ଯାଆନ୍ତି। ଏମିତି ସବୁ ହୁଏ ଆଉ ସବୁ ଝିଅ ମାନେ ଆମେ ଆସିକି ବହୁତ ଖୁସି ଲାଗେ। ଖୁଦୁରୁକୁଣୀ ଓଷାଟା ଆଉ ଏବେ ତ ଝିଅ ମାନେ ଦେଖୁଛ ଏତେ ଏମାନେ ନାଳକୁ ଯିବା ଗାଧୁଆ ନାହିଁ ସେ କଢ ତୋଳିବା ଏତେ ନାହିଁ ଆଉ। ଓଭୋଜି ଭାତ ଯୋଉ କରନ୍ତି ଆଉ ସେ ସବୁ ନାହିଁ ଆଉ କାଇଁ ଏବେ ତ ବେଶୀ ମାନେ ଦେଖିବାକୁ ମିଳୁନି ଆମେ ଯେମିତି କି କରୁ। ଖୁଦୁରୁୁକୁଣୀ ଓଷାନ ଆଉ ଓ
ଦିଦି ଶୁଣ ତମେ ଯୋଉ ଖୁଦୁର ତୁମେ ଓଷା କହୁନ ଆମର ସେଏ ଖୁଦୁରୁକୁଣ ଓଷା କହନ୍ତି ସେ ଭାଲୁକଣୀ ଓଷା ମଧ୍ୟ କୁହନ୍ତି। ଏଇଟା ଆମର ରବିବାରାରେ ହୁଏ। ଉୁଁ ରହିବାର କଣ ହୁଏ ଆମେ ତାକୁ ଭାଦ୍ର ମାସରେ ଦିଦି ହୁଅ ନା।
ହଁ।
ଆମେ କଣ ହୁଏ ଶନିବାର ଦିନ ସନ୍ଧ୍ୟା ବେଳୁ ସବୁ ସମସ୍ତଙ୍କ ଘର ଝିଅ ମାନେ ଆସୁ। ଆମେ ଚାଉଳ ଦୋଳାଉ ଆଉ। କେତେବେଳେ ଭୋଜି କରୁ ପନିପରିବା ଭୋଜି କରୁ କେତେବେଳେ ରୁଟି ପରଟା ଭୋଜି କରୁ କେତେବେଳେ ମାଛ ମାଂସ ଭୋଜି କରୁ ଅଣ୍ଡା ଭୋଜି କରୁ। ଏମିତି ସବୁ ଭୋଜି କରୁ ତାପରେ ରାତି ସବୁ ଖେଳୁ ରାତି ସାରା ଶନିବାର ରାତି ସାରା ଦିଦି ଆମେ ହଉ ନିତ ତାପରେ ରାତି ଚାରିଟାରୁ ଆମର ସମସ୍ତେ ଜିଦିବା ଲାଗୁ କଉ ଦଳ ମାନେ ଆମେ ଚାରି ପାଞ୍ଚ ତଳ ଆମ ଗାଁରେ କରୁ କୋଉ ଦଳ ଦେଖିବା କେତେ ଫୁଲ ତୋଳୁଛି କିଏ ଆଗେ ଜାଳୁଛି ଆମେ ରାତି ତିନିଟ ସେଠାରୁ ଯାଉ ସ୍କୁ ଆମ ବିଦ୍ୟାଳୟରେ ଅଛି ଫୁଲ ଗଛ ଆମ ରେ ସବୁ ଆମ୍ବ ତଣ ଦଉ ଆମ୍ବ ତଣ ଦଉ ତାପରେ ହଉଛି ସେ ଫୁଲ ମାଳଠୁ ତାପରେ ସବୁ ଝିଅ ମା ଆମେ ଯାଉ ଉ ଆମ ଗା ଜଙ୍ଗଲକୁ ଦାନ୍ତ କାଠି ପତ୍ର ଆଣିବା ପାଇଁ ସେଟା ଆମର ଗୋଟେ ପର ନମ୍ବର ଆଉ ଦାନ୍ତ କାଢି ପତ୍ର ଆଣୁ ସେ ଦାନ୍ତ କାଢି ପତ୍ର ଆଣିକି ଆମେ ନିଜ ଘରକୁ ନିଜେ ଯାଉ। ନିଜେ ଆଣୁ ଅରୁଆ ଚାଉଳ ଆଉ କ୍ଷୀର ଏମିତି ଫୁଲ ହଳଦୀ ସବୁ ନେଇକି ଯାଉ ସେ ଦାନ୍ତ କାଢଡି ପତ୍ର ନେଇକି ଯାଉ ସେଠି ଆମେ କଣ କରୁ ସେଠି ଗାଧଉ ତାପରେ ଗୋଟେ ନାଳ କୂଳରେ ଆମେ ଗୋଟେ ବାଲ ଯୋଉ ପିଢି ତିଆରି କରୁ ପିଣ୍ଡା ତିଆରି ଭଳିଆ କରୁ ମାଟି ଦେ ସେଇ ମାଟିରେ ଆମେ ତାପରେ କଣ କରୁ ସେଇ ଦାନ୍ତ କାଟିକି ପୋତୁ ସେଠି ଆମେ ଯୋଉ ଦୁବ ଘାସ ରେ ଗୋ ଘାସ ସେଠି ଗଣ୍ଠି ପକଉ। ତାପରେ ସେଠି ଧାନ କେଣ୍ଡା ଦଉ ସେଠି ଫୁଲ ଦବ ଆଉ କ୍ଷୀର ଚାଉଳ ଦବ ତାପରେ ମୁଣ୍ଡ ଧଇକି ସମସ୍ତେ ଗାଧେଇକି ବାଣୀରେ ପହଁରିକି ବହୁତ ମଜା ଲାଗେ ଗାଧେଇକି ନାଚୁ ଆସିକି ସେଠି ଠାକୁର ବନ୍ଦାପନା କରୁ ବନ୍ଦାପନା କରିକି ଆମର ଛଆ ବାଲୁଙ୍କା ପୂଜା କରନ୍ତି। ତାପରେ ଆମେ ଘରକୁ ଆସୁ ଘରକୁ ଆସିକି ସେ ଉଦା ଲଗାରେ ଆମେ ପାଣି ପାଣି ଆଣୁ ତାପରେ ଠାକୁରଙ୍କୁ ଆମର ଦାନ୍ତ ଭସାଯାଏ। ତାପରେ ଅଳତା ସିନ୍ଦୁର ଚନ୍ଦନ ଏମିତି ସବୁ ଲଗାାଯାଏ। ଠାକୁରଙ୍କ ମାଳ ହାର ପିନ୍ଧା ଯାଏ। ତାପରେ ପୂଜା କରିକିନା ଆମେ ସମସ୍ତେ ନିଜ ଘରକୁ ନିଜେ ଯାଉ ନିଜ ଘରକୁ ଆମେ ପ୍ରଥମ ମିଟର କଣ କରଲ ଆର ଗୋଟ ଅଛି ନିୟମ ଆମେ ଖଇରେ କିନା ତାକୁ ଲାଗି ଛଡେଇକି ଆମର ଲାଗି କୁହନ୍ତି ସେଟା ଘରେ ଆମେ ଭ ଭୋଗ ଦଉ ଭୋଗ ଦେଇ ସାରିଲା ପରେ ଆମ ଘରେ ଯାହା ଅରୁଆ ଭ କି ଯାହା ଆମେ ଖ ଝିଅମାନୋନ ସେଦିନ ଆ ପଣି ସବୁ ଆସୁ ଗାଁକୁ ଘରକୁାନେ ଠାକୁରଙ୍କ ପାଖକୁ ଆସୁ ପୁଣି ସେଠି ଖେଳୁ ଖେଳି ଖୋଳା କି। ତାପରେ ଏମତି ସାଜାସଜୁରା କରିକି ତାପରେ ଯାଉ ଘରକୁ ଘରକୁ ଯାଇକି ସନ୍ଧ୍ୟା ଆମର। ପାଞ୍ଚଟା ଡଲା ଥାଏ ପାଞ୍ଚଟା କି ସାତଟା ସବୁ ଡଲା ସବୁ ଖଇ ଆଣୁ। ଖଇ ଗୋଟେ ଡଲାରେ ଭ ମାନେ ଉଖୁଡା ଆଣୁ। ତାପରେ ନଡିଆ କଦଳୀ ରାଶି ଲଡୁ ମାନେ କାକୁଡି ସେଓ। ଅଙ୍ଗୁର ଯାହାର ଯାହା ଭୋଗରାଗ ଥିବ ସବୁ ଧରିକି ଆସୁ ସେ ଭୋଗରାକ ଧରିକି ଆସିକି ତାପରେ କଣ କରୁ ସେଠି ଆମରି ଗୋଟେ ତ ବହି ମାନେ ବହିଥାଏ ଖୁଦରୁ କଣ ଓଡି ବହି ଆଉ ଗୋଟେ ମଙ୍ଗଳା ସ୍ୁତି ଆମ ଆଗେ ମଙ୍ଗଳା ସ୍ମୁତି ଟାକୁ ଆଗେ ପକରିଥାନ୍ତ ବୋଲା ଯାଏ ତାପରେ ଆମର ଖୁଦରୁ ଗୁଣ ବୋ ଯାଏ। ତାପରେ ଆମର ଗୋଟେ ନିୟମ ଅଛି ଆମ ଝିଅ ମାନଙ୍କର ଖୁସି ଆମେ ଫୁଲ ପାଣି ଠାକୁରଙ୍କ ଫୁଲ ପାଣି ସବୁ ସାଇତି ମାନଙ୍କ ପାଖରେ ଛିଞ୍ଚି ଦଉ ଛିଞ୍ଚି ଦଉ ଛିଞ୍ଚିଲେ କୋଉ ପାଳି ଠାକୁର ଆସନ୍ତି ସେ ସବୁ ବିଷୟରେ କୁହନ୍ତିି। ଯଦି ଯାହାର ଯାହା ଆମର ଗୋଟେ ବିଶ୍ଵାସ ଅଛି ଯାହାର ଯାହା ଯିଏ ଅନ୍ୟା ଠ ହଉ ସନ୍ତାପ ସକାଳୁ ଘରକୁ ଯାଉ ଆମର ଏମିତି ବି ପାଞ୍ଚ ବାଳି ହୁଏ। ପାଞ୍ଚ ପାଳି ହ ଚାରି ପାଳି ଯ ଯେମତି ସେମତି କମ କମରେ ରୁହେ କିନ୍ତୁ ପଞ୍ଚମ ପାଳି ଦିନ। ଆମର ଆଣୁ ଟେଣ୍ଟ ଆଣୁ ତାପରେ ମାଇକି ଆଣୁ। ଆମେ ସବୁ ମାନେ ଯିଦିବା ଗଲାକୁ କାହାରି ଭଲ ହଉଛି। ସେଇ ଅନୁସାରେ ଆମେ ବାନ୍ଧୁ ବାନ୍ଧିକି ତାପରେ ଆମେ ବଡ ଠାକୁର ତିଆରି କରୁ ମୂର୍ତ୍ତି ମଙ୍ଗଳାଙ୍କ ମୂର୍ତ୍ତି ତି ବଡ଼ ମୂର୍ତି ତିଆରି କରରୁ ଏଇ ପୂଜା ଆମର ଚାରି ପାଞ୍ଚ ଦିନ ହ ଏ ଧରିକି ହୁଏ ଆଉ ଭଲ ମଧ୍ୟ ଲାଗେ ଆଉ ତ। ଦିଦି ଆଉ ପେଇ ବିଷୟରେ କଥା ହେବା ମୁ ରଖୁଛି ହଉ ଦିଦି ରଖୁଛି।